ହଁ ଏଇ ବସିଛି ଏବେ ଆଉ।
ଆଉ ତମ ସେପଟେ ଯୋଉ ଚାଲିଥିଲା ପୂଜା ପର୍ବ କଣ ଗଲଣି ବୁଲାବୁଲି କରିବାକୁ?
ହଁ। ଆମ ଆମ ଏପଟେ ତ ସବୁ ବର୍ ସବୁ ପୂଜା ପର୍ବ ଯେମିତି ହୁଏ ବାର ମା ସେରେ ତେର ପର୍ବ ଆମର ସବୁ ତେର ପର୍ବ ଯାକ ପାଳନ କରାଯାଏ ଆଉ ଏବେ ତ ରିସେଣ୍ଟ ରଜ ଗଲା ଯେମିତି ତମେ ଜାଣିଥିବ କି? ଅ ରଜରେ ଦୋଳି ଖେଳ ହୁଏ ଝିଅମାନେ ଦୋଳି ଖେଳନ୍ତି ଆଉ ପୋଡ ପିଠା ବି ଖାଆନ୍ତି ଘରେ ଘରେ, ସମସ୍ତଙ୍କ ଘରେ ପୋଡ ପିଠା ବନା ଯେ ଆହୁରି ବହୁତ ସାରା ପ୍ରକାରର ପିଠା ବନାଯାଏ ଆଉ ଏବେ ତ ସେ କଲଚର ଲୁଚି ଲୁଚି ଗଲାଣି ବାକି ଅ ଏବେ ତ ସବୁ ମାନେ ବିଦେଶୀ କଲଚରକୁୁ ଲୋକ ପେଲେମ୍ ପାକୁଇଲେଣି ଯେମିତି କିି ଆଉ ପୋଡ ପିଠା କାରା ପିଠା ଏସବୁ ଘରେ ହଉଛି ବାକି ଆ ପିଲାମାନଙ୍କୁ ଖାଇବାକୁ ଭଲ ଲାଗୁନାହିଁ। ଯେମିତି ଲୋକ ଏବେ ବିଦେଶୀ ଖାଦ୍ୟ ଖାଇବାକୁ ଆରମ୍ଭ କର ଯେମତି କି ବିରିୟାନି ହଉ ପିଜ୍ଜା ହଉ ବର୍ଗର ହଉ ତ ଆମ ଓଡ଼ିଆ ଖାଦ୍ୟ ବିଲୁପ ତୋ ହେଗଲାଣି ଆଉ ଆମେ ବି ସେମିତି କରିଛୁ ଏଇ ଏ ପୂର୍ବ ରଜରେ ଯୋଉ ରଜ ଗଲା ତ ସେ ଏଥିରେ ଆମେ ସାଙ୍ଗମାନେ ଯାଇ ଫିଲ୍ମ ଦେଖିବାକୁ ଗଲୁ ମୁ ରିଖିବାକୁ ଅ ଯେମିତି କିି ଆମ ପାଖ ସିନେମା ଚଳଚିତ୍ର ବହୁତ ସାରା ପଡିଥିଲା ତ ସିନେମା ହଲ ବି ଥିଲା ଆମେ ଟିକେ ଦେଖିବା ପାଇଁ ଗଲୁ ଆଉ ଖାଇ ପିଇକି ଆସ୍ ଇଲୋ ଆଉ ଆମେ ବି ଯାଇଥିଲୁ କୋଣାର୍କ ଯାଇଥିଲୁ ସେଠି କୋଣାର୍କରେ ସୂର୍ଯ୍ୟ ମନ୍ଦିର ଦେଖିବା ସହ ଏ ଅ ବୁଲାବୁଲି ସମୁଦ୍ର କୂଳ ନି ପା କରେ ଥିବା ସମୁଦ୍ର କୂଳ ସେଇଠିକି ଗଲୁ ସେଇଠି ବୁଲାବୁଲି କରିକି ଆସିଲୁ। ଚନ୍ଦ୍ରଭାଗା ନିୟରେଷ ଥିବା ଆ ନିୟ ରେ ଚଂ ଗଟେ ସମୁଦ୍ର।
ହଁ, ସମୁଦ୍ର କୂଳ ସେଇଠି ପ୍ରଥମେ ହିଁ ସୂର୍ଯ୍ୟ-ଅ, ସୂର୍ଯ୍ୟ ସେଠି ମା
ସେଠି ବୁଲାବୁଲି କଲୁ। ଅ ମଧ୍ୟ ଅ ପାଖରେ ଆଉ ଗୋଟେ ରାମଚଣ୍ଡୀ ବାଲି ଅ ଚଣ୍ଡି ବୋଲି ଗୋଟେ ଜାଗା ଅଛି। ସେଠି ଯାଇଁକି ବଣଭୋଜି କଲୁ। ହେଠି ବଣଭୋଜି କଲୁ କି ଆମେ ଆସିଲୁ। ତ ଏଠା ଆମର ପ୍ରଥମ ଦିନର ଥିଲା ଦ୍ୱତୀୟ ଦିନରେ ଯେମିତିକି ଆମେ ଆ ପାରାଦ୍ଵୀପ କଲୁ ପାରାଦ୍ଵୀପ ପନ୍ଦର ଭିତରକୁ ତ ଛାଡୁନଥିଲେ। ଅ ମଧ୍ୟ ଗୋଟେ ଗେଟ୍ ଛଅ ନମ୍ବର ଗେଟ୍ ପାଖରେ, ଆମକୁ ସେଠୁ ପାରାଦ୍ୱୀପର କିଛି ଦୃଶ୍ୟ ଦେଖାଯାଉ ଥୁଲା ସେଇଠି କିଛି ଦୃଶ୍ୟ ଦେଖିବା ସହ ଆଉ, ଗୋଟେ ନେହୁର ବଙ୍ଗଳା ବୋଲି ଗୋଟେ ଜାଗା ଅଛି, ଯେମିତି କିି ଲୋକମାନେ ତାଙ୍କ ପଥର ବନ୍ ଧ ନାମରେ ଜାଣିଛନ୍ତି।
ଆଜ୍ଞା।
ଅ ସେଠିକି ଗଲୁ। ସେଠି ଅ ଯେମିତି କିି, ବହୁତ ଦେଖିବାର ଦିନଷ ଅଛି। ସେଠି ଆଉ ଜାଣିବାର ଦିନଷ ଅ ସି। ଆ ଯେମତି ପଥରବନ୍ଧ କେମତି ସମୁଦ୍ର ଆମ ଅଁ ମାନେ ତଟକୁ କେମିତି, ଖାଇ ଖାଇ ଖାଇ ଖାଇ ଆଗକୁ ମାଡି ମାଡି ଆସେ ସେଇଟା ଥିଲା। ଆଉ ଆଉ ଏମ୍ ଥି ଥିଲା କି? ଯୋଉଟି ଆମର ମହାନଦୀ ଅ ସମୁଦ୍ରରେ ମିଶିଛି। ତ ସେ ମିଶ୍ରଣ ଜାଗା ଟାକୁ ଆମେ ସେଠି ଦେଖିପାରିବା।
ହୁଁ।
ଉଁ ଆଉ, ସେ ଅଁ, ଆଉ ପାଟନା ଅଁ ପାରାଦୀପ ବନ୍ଦରରୁ ରୁ ନେହୁର ବଙ୍ଗଳା ଯିବା ମଧ୍ୟରେ ଆଉ ଏକ ଜାଗା ପଡେ। ଯେମିତି କି ବହୁତ ସୁନ୍ଦର ଜାଗା!
ହଁ, ମାଛ ଧରା କେନେ? ମାନେ, ସେଠି ମାଛ ମାନେ ଧରନ୍ତି। ଯୋଉ ଜାନ ତାରେ ଆସେ। ସେଗୁଡାକ ଧରିକି ରଖନ୍ତି ଷ୍ଟକ୍ କରିକି ବଧ
ହଁ, ମାଛ ଯେମିତି କିି ବୋଟ ରେ ଯାଏ। ଅ-ଅ ବୋଟ ଯାହା ଜାହାଜ ଜାହାଜରେ ଯେମିତି ଲୋକମାନେ ଯାଆନ୍ତି। ସମୁଦ୍ର ଭିତରକୁ କେମିତି ମାଛ ଧରିକି ଆଣନ୍ତି! ଅ ବହୁତ ହଜାର ହଜାର ଅ ବୋଟ ଥୁଆହେଇଥାଏ। ଆ, ତ ସେମାନେ ସେଠି ବି ଦେଖିପାରିବା, ସେଠି ବହୁତ ଉ ସୁନ୍ଦର ଲାଗେ ଦେଖିବା ପାଇଁ। ଆଉ ସେଠୁ ଆସିଲା ପରେ, ଆମେ ପାରାଦୀପରେ ଥିବା ଆଉ, ଏକ ସମୁଦ୍ର କୂଳ ଯାଇଁକି ସେଠି ବି କିଛି ମଜାମସ୍ତି କରିପାରିବା। ଆଉ ଉ-ଉ ସେଠି ଗୋଟେ ଆକ୍ୱାରିୟମ୍ ଅଛି। ଯେମିତି କି ଅ ମାଛ ମାନଙ୍କର ବହୁତ ପ୍ରଜାତିର ମାଛ ମାନେ ସେଇଠି ଅଛନ୍ତି। ତ ସେଇଠି ବି ଆମେ ଦେଖିପାରିବା। ଏଇ ସବୁ ବି ଏଠିକି ଆମେ ଆସିଲୁ। ଆଉ ଆସିକି କେନ୍ଦ୍ରାପଡାରେ ଥିବା ବଳଦେବ ଜୀଉ ମନ୍ଦିର ସେଠ୍
ହଁ, ବଳଦେବ! ବଳଦେବ ହଁ ସେଇଟା ବି ବହୁତ ସୁନ୍ଦର ହେଇଥାଏ। ବହୁତ ମାନେ ଦର୍ଶ ଦର୍ଶନ କଲେ। ଭିତରେ ବହୁତ ସାରା ତାଙ୍କର ଯେଉଁ ପଣ୍ଡା ମାନ ଥାଆନ୍ତି, ଆରାମ ସେ ନେଇକି ଦର୍ଶନ କରନ୍ତି। ଆ ବହୁତ ଭଲ ଲାଗିଥି, ମୁଁ ବି ଯାଇଥିଲି। ଆମେ ଥରେ ଆମେ ସାଙ୍ଗମାନେ ଆମେ ବି ସ ସେ ଭିତରକୁ ଯାଇଁକି ଦର୍ଶନ କରିକି, ସେଠି ପ୍ରସାଦ ବି ବହୁତ ମାନେ ସ୍ଵାଦିଷ୍ଟ ବହୁତ ଥାଏ। ଆମେ ବି ପ୍ରସାଦ ପାଇକି, ଆରାମସେ ପୁଣି ଫେର୍ ଆମ ନିଜ ସ୍ଥାନକୁ ଫେରିଆସିଲୁ। କ
ହଁ, ସେଇଠି ମୁଁ ବି ସେଠି ଆମେ ସେଠି ପ୍ରସାଦ ପାଇଲୁ ଠାକ୍ ପ୍ରଭୁଙ୍କର। ଆଉ ସେଠାରେ ଯେମିତି କିି ଅ-ଆମର ପ୍ରସିଦ୍ଧ-ଅ- ରସାବଳୀ ସେଇଠ ସେଇ କେନ୍ଦ୍ରାପଡାର ଜି ଆଇ ଟ୍ୟାଗ ଯେମିତି କି ଓଡିଶା ସରକାରଙ୍କ ଦ୍ଵାରା ଅ ପ୍ରା ପ୍ରାୟ ଜି ଆଇ ଟ୍ୟାଗ ମିଳିଥିଲା, ସେଇ ଭାରତ ସରକାରଙ୍କ ଦ୍ଵାରା। ଯେମତି ଜି ଆଇ ଟ୍ୟାକ୍ ମିଳିଥିଲା। ଜିଓଗ୍ରାଫିକାଲ୍ ଇଡିିକେସନ୍ ଟ୍ୟାଗ। ତ-ଅ ସେଇଟା ଆମେ ରସାବଳି ଖାଇଲୁ ବହୁତ ସୁନ୍ଦର ଥିଲା। ଆଉ ବହୁତ ଡଲିସିୟସ୍ ବି ଥିଲା।
ହଁ, ବହୁତ ମାନେ ସ୍ଵାଦିଷ୍ଟ ବି ବହୁତ ଥିବ, ସେଇଟା। ସେଇଟା କେମିତି ହେଇଥା ରସଗୋଳ ଟା କେମିତି ଛେ ନା ଇଏ ରହିଥାଏ ନା କଣ କେମିତି ହେଇଥାଏ?
ଅ ଏହାର ତ ଅ ପ୍ରସ୍ତୁତ ସମ୍ପୂର୍ଣ୍ଣ ଜାଣି ନାହିଁ ହ ଆମେ ରହିଥିଲେ ଆମ ଖାଉ ବଳେ ଯେତିକି ଆମେ ଦେଖିଛୁ ବାକି ଛେନାକୁ ଟିକେ ଚାପିକି ପକାନ୍ତି କି ଗରମ ତେଲରେ ପକାନ୍ତି ତ ସେଟା ଛାଣି ସାରିଲା ପରେ ପରେ କ୍ଷୀରରେ କ୍ଷୀରରେ ମିଶିକି ଥିବା ଚିନି ଆଉରି ବହୁତ ପ୍ରକାର ଜିନିଷ ଯେମିତି କି ଗୁଜୁରାତି କିଛି ଏମିତି ତ ସେଟାକୁ ଫୁଟାଇକି ରଖା ହୋଇଥାଏ, ଗରମ କ୍ଷୀରରେ ସେଟାକୁ ପକାନ୍ତି କିଛି ସମୟ ପରେ ସେଟାକୁ
ଆଛା, ଛା। ସେ କ୍ଷୀରରୁୁ ହିଁ ପ୍ରାୟତଃ ହେଇଥା ମାନେ ଯା ତାର ପ୍ରସ୍ତୁତିା କ୍ଷୀରରୁ ହଁ ମାନେ ଅଧିକରୁ
ହଁ ତାଙ୍କର ମୂଳ ଜିନିଷ ହଉଛି କ୍ଷୀର ଯେମିତି ଆମେ କ୍ଷୀରରୁ ଦହି ବନେଇ ପାରିବା ଛେନା, ବି ବନେଇ ପାରିବା ଘିଅ ବି ବନେଇ ପାରିବା ପାରିବା ତ ତାଙ୍କର ମୂଳ କାରଣ ହଉଛି ଛେନା ମୂଳ ଜିନିଷ ଛେନା।
ଆଉ ଆଜିକାର କଣ ତ ଦେଖୁଥିବି ଯେମିତି ମାନେ ବେଶ ସେ ଗାଇ ଏଇ ଗାଇ ମାନେ ବି ସବୁ ଗଙ୍ଗା ଘରେ ଯଉମାନେ ରଖୁଥିଲେ, ଏବେ ଆଉ ରଖୁନାହାନ୍ତି ଓମ୍ଫ୍ଲେଟ ଯେଉଁ ବାହାରେ ପ୍ୟାକେଟ୍ ପାଉ ମିଳୁଛି ସେଗୁଡ଼ାକୁ ଆଣିକି ବହୁତ ବ୍ୟବହାର କରୁଛନ୍ତି, ଆଜିକାର ମାନେ ଯେଉଁ ଆମର ଲୋକମାନେ ଆଉ କିଛି ବି ଅଛନ୍ତି ଗାଁ ରେ ବି ମୁଁ ଏଇ ଗାଁରେ ଆମର ବି ସେମିତି କିଛି ଗାଈ ଅଛନ୍ତି ସେମିତି ବି ଗାଁ ରେ ଆସିଲେ ବହୁତ ଭଲ ଆରାମସେ ଗାଁ ରେ ଯାହା ବି ସବୁର ଏହା ଇଏ କରେ ଏମି ସବୁ ଇଏ କରୁ
ହଁ ଯେମିତି କିି ଆଗରୁ ଲ ଲୋକମାନେ ଅ ଗୋରୁ ଗାଈ ପାଳନ କରୁଥିଲେ, ଯେମିତି କିି ଆମର ପୁରାଣ ହିସାବ ରେ ଅ ଘରେ ଏକ ଗୋରୁ ରଖିଲେ ବହୁତ ଶୁଭ ହୁଏ ଆଉ ଅ ଏଇଟା ହଉଛି ପୁରଣିକ ମୁ ଜିନିଷ ଆଉ ଆମର ରହିଲା୍ ବୈଜ୍ଞାନିକ ହସାବରେ ହିସାବରେ ଯଦି ଆମେ ଘରୁ ଏକ ଗୋରୁ ଗୋରୁ ଗୋଟେ ରଖୁଛନ୍ତି ଗୋରୁ ଗାଈ ରଖୁଛନ୍ତି ତ ସେଥିରେ ଆମକୁ ବହୁତ ଉପକାରିତା ମିଳେ ଯେମିତି କିି ଅ ଗୋଟେ ଗାଈ ର ଖଲେ ଆମେ ତାରୁ କ୍ଷୀର ପାଇ ତାକୁ ତାକୁ ଇ କରିକି ଛେନା ବି କରିପାରିବା ଦହି ବି କରିପାରିବା ତାଦୁ ଘିଅ ବି କରିପାରିବା ଆଉ ଗୋବର ବି ଯଉଟା ବାହାରେ ସେଟା ଆମକୁ ଜାଳେଣି ଜାଳେଣୀ ହିସାବ ରେ ଇଏ ହୁଏ ଆଉ ଗୋବର ଗ୍ୟାସ ସେମିତି କିି ଆମକୁ ବହୁତ ତ ତାକୁ ପ୍ରିପେୟାର କରିକି ବହୁତ ସେଥିରେ ଗ୍ୟାସ୍ ପ୍ରିପେୟାର କରାଯାଏ, ଯେମିତିକି ଆମର ବହୁତ ସାରା ଇଲେକ୍ଟ୍ରିକ ତାଦହରୁ ହେଇପାରେ ବହୁତ ସାରା ଆହୁରି କିଛି, ହେଇପାରେ ମଲ୍ଟି ମଲ୍ଟିପର୍ପସ୍ କିଛି ବି ସେଇଟାକୁ ୟୁଜ୍ କରାଯାଏ ବ୍ୟବହାର କରାଯାଇପାରେ ମଲଟିରେ
ଆଚ୍ଛା।
ବି ଗୋରୁ ଗାଈ ରଖିଲେଙ୍କ କାମଧନ୍ଦା କରିବା ଦ୍ଵାରା ଆମ ଶରୀର ପୁରା ଠିକ୍ କ୍ଏ ଯେମିତି କିଛି ଶରୀରରେ କିଛି ପ୍ରଭାବ ପଡେ ନାହିଁ ତ ଏମିତି ବହୁତ ସାରା କିଛି ଥାଏ ଯାହାକି ଆଜି ଖାଲି ଇଏରେ ପି ସେଟା ବିଲୁପ୍ତ ହେଇଗଲାଣି ଆଉ ଲୋକମାନେ ଗାଈ ଗୋରୁ କିଛି ରଖୁନାହାନ୍ତି ଯେମିତି କିି ଅ ସବୁ ବାହାରୁ କିଣା ଜିନିଷ ଇନ ଅର୍ଗାନିକ ଜିନିଷ ସବୁ କିଣିକି ଖାଉଛନ୍ତି ଯାହା ଫଳରେ ଏବେକା ଏବେକା ଯୁଗରେ ଅ ଲୋକମାନଙ୍କର ଘର ରୋଗ ପ୍ରତିରୋଧକ ଶକ୍ତି କମି କମି ଯିବା ସହିତ ରୋଗ ପ୍ରତିରୋଧକ ଶକ୍ତି କମି କମି ଯିବା ସହିତ, ଶ୍ୱସ୍ଥ୍ୟ ବହୁତ କ୍ଷତିକାରକ ହେ ଚାଲଛି ଆଉ ଯେମିତି କି ଜଷ୍ଟ ଲାଇକ୍ ଡାୟବେଟିସ୍ ଗୋଟେ ରୋଗ ରକ୍ତଚାପ ଡାଇବେଟିସ୍ ମେହ ଯେମିତି ଆମେ ତାକୁ ପା ଓଡିଆରେ କହିପାରିବା ମଧୁ ମେୟ ବ୍ଲଡ ପ୍ରେସର ଯେମିତିକି, ରକ୍ତ ଚାପ ବ୍ଲଡ ପ୍ରେସର ଯେମିତିକି ରକ୍ତଚାପ ଅ ଏସବୁର ରୋଗ କାରଣ ହେଇବାରେ
ବହୁତ ବହୁତ ବହୁତ ମ ବହୁତ ଇଏ ହେଇଥାଏ ଆଉ ତାପରେ ବି ଯଉ ଆମର ଗାଁ ରେ ଯଉ ରହିଲେ, ଦେଶୀ ଖାଦ୍ୟ ଆମେ ଟାଉନରେ ରହିଲେ ସେଇଗୁଡାକ କଣ ଆମେ ପାଉନୁ ସେଥିପାଇଁ ଆମେ କଣ ବହୁ ସାରା ଟାଉନରେ କଣା ଆଉ ତେଲ ଜାତୀୟ ଖାଦ୍ୟ ଏଗୁଡା ସବୁ ଖାଉଛୁନି, ଗାଁରେ ରହିଲେ ଟିକେ ଦେଶୀ ଖାଦ୍ୟ ଏ ଖାଦ୍ୟ ବହୁତ ମାନେ ପାଉଛନ୍ତି ଆଉ ସେଇଟା ବି ମାନେ ଆମ ହେଲ୍ଥ ଉପରେ ବହୁତ ବି ମାନେ ପ୍ରଭାବ ପକାଇଥାଏ, ଯାହା ଫଳରେ କି ଆମେ ଟାଉନରେ ରହିଲେ ଯେଉଁଟାକି ଅଧିକା ଆମର ରୋଗ ବଢ଼ିଥାଏ କିନ୍ତୁ ଗାଁରେ ରହିଲେ ବହୁତ ସାରା କମେଇଥାଏ ତାପରେ ବି ପ୍ରାପ୍ତ ପ୍ରାପ୍ ଯେଉଉ ଆମର ଯୋଗ ଆଉ ଏକ୍ସରସାଇଜ ଆମ ବଡି କି ଟିକେ ପରିଶ୍ରମ ଦବା ଏଇସବୁ ବି ମାନେ ଆମ ହେଲଥ ବହୁତ ସାରା ଉପକାର ହେଇପାରିବ, ଯଦି ଆମେ କରିବା ବହୁତ ସାରା ରୋଗରୁ ଆମେ ମୁକ୍ତ ରହିପାରିବା ଆଉ ସେମି ସେ ହେଲେ ହେଇପାରିବ, ଆଉ ଏବେକାର ଦେଖୁଛ ତ ଯେମିତି ଆଉ ସବୁ ଯେ ଏତେ ପଇସା ଇନକମ୍ କର ଯାହା କର ଯଦି ରୋଗ ବାହାରିଗଲା ଆଉ ତାହେଲେ କାମ କରଦମ ତମେ ବେଡରେ ହିଁ ରହିବ ଉଠିକି ଯାଇପାରିବନି କୁଆଡେକୁ ଆରାମ ସେ ବହୁତ ମାନେ କହି ଗଲେ ଡବଲ ମାନେ ମାନେ ଲସ୍ ସେପଟେ ଏପଟେ ଇନ ଚକରରେ ଇଏ କରିବୁ କିନ୍ତୁ ସେତେବେଳେ ତ ପଇସା ଥିବ ଯାହାବି ରହିବ ରୋଗରେ ହିଁ ଯିବ ପଇସା ଆଉ ସେଇଟା ହିଁ କିଛି ଇଏ ହେଇପାରିବାର
ହଁ ଯାହା ଫଳରେ ଏବେ ଯାହା ଫଳରେ ଏବେ ବହୁତ ସାରା ଲୋକ ଲୋକଙ୍କୁ ଅ ରୋଗରେ ପୀଡିତ ହବାକୁ
ହଁ ବହୁତ ଆମେ ଆମ ଆଖପାଖରେ ମୁଁ ଏ ରସେଣ୍ଟ ଆମ ସେ ବଡାପାଙ୍କୁ ତାଙ୍କ ଦେହ ଖରାପ ହେଇଥିଲା ମୁଁ ଯାଇଥିଲି ଆମ ଯୋଉ ପାଖରେ ଥିବା ହପିଟାଲକୁ ଦେଖିବା ପାଇଁ ଯାଇଥିଲୁ ସେମାନେ କହୁଛନ୍ତି, ଯେ ବୟସ ହେଇଗଲାଣି ତମେ ଏକ୍ସରସାଇଜ କର ସେମାନେ ବୟସ ହେଇଗଲାଣି, ନା ସେମାନେ ଘରେ ସବୁବେଳେ ବସିକି ରହିଲେ ଇଏ କଲେ ଆଉ ସେମାନେ ଟିକେ ଏକ୍ସରସାଇଜ କଲେନି ଆଉ ସବୁ ଖାଇକି ମାନେ ସବୁ ବଡିରେ ଏକ୍ସରସାଇଜ୍ ନ କଲେ ସେଇଟା ହଜମ ଶକ୍ତି ଟିକ କମିଯାଉ ହଜ କମେଇଗଲେ ସେଇଟା ଆଉ ହଜମ ହେବ ନାହିଁ ସେଥିପାଇଁ ତାଙ୍କୁ କହିଛନ୍ତି ଯେ ଡକ୍ଟର ମାନେ କହିଲେ, ଯେ କହିଲେ ତମେ ଏକ୍ସରସାଇଜ କର ବୁଲାବୁଲି କର ଚଲାଚଲି କର ଇଏ କର ଦେହ ବହୁତ ସୁସ୍ଥ ରହିବ ବୋଲି କହିଛି ମେସିନ କିଛି ଲେଖିଲେ ଆଉ ସେ ମେଡିସିନ ବି ଏବେ ନଉଛନ୍ତି ଏ
ହଁ ହଁ ଆଉ ତୁମ ଗାଁ ରେ ଯେମିତି କିି କିଛି ମାନେ ଏବେ ବିଲୁପ୍ତ ହେଇ ହେଇଯିବାର କିଛି ଦୃଶ୍ୟ ତୁମେ ଦେଖିବ?
ହଁ ବହୁତ ସାରା ଜିନିଷ ବିଲୁପ୍ତ ହବାର ଆମେ ଦେଖୁଛନ୍ତି ଯେମିତି କିି ଆଗରୁ ଆମ ଏପଟେ କିଛି ମାନେ ଅ କୁକୁର ହଉ କି ବିଲେଇ ହଉ ଆଗରୁ ଆମେ ଅଧିକା ଆମେ ଯି ଛୋଟରେ ଥିଲେ ବହୁତ ମାନେ ଦେଖୁଥିଲେ ଏବେ ଧୀରେ ଧୀରେ ଗାଁରେ ଦେଖିଲା ବଳଳେ ସେମାନେ ହିଁ ମାନେ ବହୁତ ମାନେ କମ ଗୋଟେ ଦଶଟା ଥିଲେ ସେଇଠି ଆଜି ଗୋଟେ କି ଦିଟା ରହୁଛନ୍ତି ବହୁତ ବି କମ ଇଏ କରିବାକୁ ପାଉଛେ ଆହୁରି ବି ବଳଦ ଯ ଏମିତି ଆମ ଚାଷରେ ହେଲ୍ପ କରିଥାଏ ଚାଷରେ ସାହାଯ୍ୟ କରିଥାଏ ଫଳ କରିବା ପାଇଁ ସେମାନେ ବିଇସ ବହୁତ ମାନେ ଲୁପ୍ତ ହେଇଗଲେଣି ଯେହେତୁ ଟ୍ରାକ୍ଟର ଆଉ ଏ ସବୁ ମେସିନ ମେସିନ ଜିନିଷ ସବୁ ଯ ଚାଲୁଛି ସେମାନେ ବି ବହୁତ ତୁମାନେ ଲୁପ୍ତ ହେଇଗଲେଣି ବୁଝିପାରୁଛ
ହଁ।
ହଉ କଣ କରୁଛ ରଖୁଛି ପରେ କଥା ହବା।
ହଁ ଧନ୍ୟବାଦ।
ଆରାମ